ହ୍ୟାଲୋ।
ଆଜ୍ଞା।
ହଁ ହଁ ନମସ୍କାର କଣ କରୁଥିଲ? ଭଲ ଅଛ? ହ୍ୟାଲୋ। ହ୍ୟାଲୋ।
ଏ ଚିତ୍ର ସବୁ ଆଗ କାଳର ସବୁ
ହଁ, ତ କେଉଁ ବିଷୟରେ କରୁଥିଲେ କଲର୍?
ସେଇ ମାନେ ଆଗ ମାନେ ପୁରାତନ ଯୁଗର ସବୁ ଯେମିତି ଆମର ଲୋକ ନୃତ୍ୟ ଯେମିତି ରହିଲା କି ନହେଲେ ଯେମିତି ଉ ମାନେ ଆଗ କାଳର କେମିତି ସବୁ ପରିବେଶ ଥିଲା। ଯେମିତି ଲୋ ଲୋକ ମାନଙ୍କର ବେଶ ପୋଷାକ ସେଇ ବିଷୟରେ ସବୁ କୁହୁଛନ୍ତି। ଆଉ ଆଜ୍ଞା। ପୁରାତନ କାଳରେ ଯେମିତି ଦେଖନ୍ତୁ ଆମର ଯେମିତି ଆ ମାନେ ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କର କିପରି ଭାବରେ ମାନେ ସେ ନିଜକୁ ମାନେ ସଜ୍ଜିତ କରୁଥିଲେ।
ସେମିତି ତାର କଳାଭୂଷ ଆଜିକାଲି ସେଇଟା ସେଇଟା ଆଜିକାଲି ପ୍ରଧାନ ହେଇଗଲାଣି। ଆଗକାଳର ମାନେ ଯେମିତି ପୁରୁଣା ଜିନିଷ ଗୁଡ଼ା ସବୁ ଏବେର ସେଇଟା ସୋକେସ୍ ମାନେ ଯେଉଟା ପୁରା ଲୋକପ୍ରିୟ ହେଇଯାଉଛି ସେ ଜିନିଷ ସେଟା ଲୋକ ପୁନର୍ବାର ସେଇ ଜିନିଷ ଗୁଡ଼ା ସେମାନେ ଆଉଥରେ ଦୋହରଉଛନ୍ତି। ମାନେ ପୁରୁଣା ସୁନା ଯେମିତି ଏବେ ବେଶୀ ପୁରୁଣା ସୁନାର ମୂଲ୍ୟ ତ ଏବେର ସୁନା ସାଙ୍ଗରେ କିଛି ମାନେ ଇଏ ନାହିଁ। ମାନେ ଆକାଶ ପା ପାତାଳ ଫରକ୍। ସେମାନେ ସୁନା ଟା କଣ ପୁରୁଣା ସୁନା ଟା ବେଶୀ ମାନେ ବହୁ ମୂଲ୍ୟ କିନ୍ତୁ ଏବେର ସୁନାରେ ବେଶି ଖାଦ ମିଶା ହଉଛି ନା ସେମିତି ଆଉ।
ଆଜ୍ଞା, ଆଜ୍ଞା। ଏଇ ଯେମିତି ଏଇ ଯେମିତି ଦେଖ ଦେଖନ୍ତୁ ଆମର କିଛି ମାନେ ଇତିହାସ ଯେମିତି ରହିଛି ଆମର ଯେମିତି କନ୍ଧମାଳ ଗୋଟେ ରହିଲା ମାନେ ଆମ ଓଡିଶାର ଗୋଟେ ସେଇଟା ହଉଛି କଣ କି ମାନେ ଯେମିତି ଆଜ୍ଞା ଯେମିତି ଆମର ବିଶେଷ କରି ସେଇଟା କଣ ହଉଛି ନା ଜନଜାତି ଜନଜାତି ସମ୍ପ୍ରଦାୟର ମାନେ ଅଞ୍ଚଳଟା ସେଇଟା ମାନେ ଯେମିତି ଆମର ଜିଲ୍ଲାଟା ଆଜ୍ଞା।
ହଁ ଯେମିତି ପୁରୀରେ ଜଗନ୍ନାଥ ମନ୍ଦିର। ତାପରେ ପୁରୀ ଚାନ୍ଦୁଆ ପାଇଁ ବି ପ୍ରସିଦ୍ଧ। ପିପିଲି ରା ଚାନ୍ଦୁଆ ପାଇଁ ପ୍ରସିଦ୍ଧ। ପୁରୀ ପୁରୀଟା ଗୋଟେ ଏମତି ଏ ମାନେ କଣ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ତାପରେ ସେଇଠି ମିଠା ଇଏ ହିସାବରେ ଖଜା ବି ପ୍ରସିଦ୍ଧ ପୁରୀ ଖଜା କହନ୍ତି ସେମିତି ସବୁ କେଉଁ କେଉଁ ଜାଗାର କଣ ଆଉ ବ୍ରହ୍ମପୁରର ଆଚାର ପାମ୍ପଡ଼ ଯେମିତି ପ୍ରସିଦ୍ଧ ସେମିତିକା ଆଉ
ଏବେ ଯେମିତି ଦେଖନ୍ତୁ ଆମର ଯେମିତି ରହିଲା କନ୍ଧମାଳ ସେଇଠି ଆମର କଣ ହଉଛି ନା କନ୍ଧ ଜନଜାତି ଯେମିତି ବା ଆଦିବାସୀ ସମ୍ପ୍ରଦାୟର ଲୋକ ସବୁ ରୁହନ୍ତି ତ ସେମାନେ ସବୁ ଆଗ କାଳରେ କଣ ହଉଥିଲା ନା ନିଜ ମାନେ ମୁହଁରେ ସେମାନେ ଏମିତି ମାନେ କଳା ରଙ୍ଗର ପୁରା ଚିତ ତ୍ରିତ କରୁଥିଲେ ତାପରେ ଆଜ୍ଞା ଆଜ୍ଞା ଆଉ ସେମାନେ ଏମତି ମାନେ ଗାମୁଛାକୁ ମାନେ ନିଜର ମାନେ ବସ୍ତ୍ର ରୂପେ ବ୍ୟବହାର କରୁ ଥିଲେ ଆଉ ସେମାନେ ଦେଖିବେ ଏମିତି କିଛି ଟଙ୍କା ଭଳିଆ ମାନେ ଏମିତି ବେକରେ କିଛି ପିନ୍ଧନ୍ତି ତାପରେ ହା ହାତରେ ହାତରେ ବି ପିନ୍ଧନ୍ତି
ହୁଁ ଏମତି କେଉଡି ଟାଇପିର ସେମାନେ ପିନ୍ଧନ୍ତି ମୁଁ ବି ଦେଖିଛି ମୁଁ ଯାଇଥିଲି ଗୋଟେ କୋଉ ଜାଗାକୁ ଗୋଟେ ଏମିତି ମୋହତ୍ସଭ ଟାଇପିର ଏନ୍ତି ଗୋଟେ ହେଇଥିଲା ସବୁ ଜିଲ୍ଲା ସବୁ ମାନେ ଜାଗାରୁ ସମସ୍ତେ ଆସିଥିଲେ ମାନେ ଗୋଟେ ଜାମ୍ୱରେ କ୍ୟାମ୍ପ ଯୋଉ ଆମର ପଡ଼େ ଆମର ମାନେ ରେଡ଼କ୍ରସ ହଉ କି ସବୁର ଯାଇଥିଲେ ସବୁ ଦେଖୁଥିଲି ମୁଁ ସମସ୍ତ ଙ୍କୁ ସମସ୍ତେ ସମସ୍ତଙ୍କର ଇଏ ମାନେ ମଣିପୁରରୁ ଆସିଥିଲେ ସେମାନେ ସେମାନ ତାଙ୍କର ମଣିପୁରର ଡ୍ରେସ୍ ପିନ୍ଧିକି ଆସିଥିଲେ ମାନେ ସେମାନଙ୍କର ବି ସେମିତି ଲୁଙ୍ଗି ଟାଇପିର ମାନେ ଶାଢ଼ୀଟାକୁ ସେମାନେ ଲୁଙ୍ଗି ଭଳିଆ ପିନ୍ଧିବୁନି ଆମ ଭଳିଆ ଶାଢୀ ପିନ୍ଧି ନଥିଲେ ଆଉ ବଙ୍ଗାଳୀ ଯେଉଁମାନେ ସେମାନେ ବଙ୍ଗାଳୀ ଟାଇପିର ସାଧା ଶାଢ଼ୀ ଯେମିତି ଆଗ ଆମ ମା ଜେଜେମା ମାନେ ଯେମିତି ଶାଢ଼ୀ ପିନ୍ଧୁଛନ୍ତି ମାନେ ମାନେ କୁଞ୍ଚ କରିବେନି ସେମାନେ ଫୋଲ୍ଡ଼ ହବନି ଶାଢ଼ୀଟା ଖାଲି ମାନେ ଯେମିତି ଗୁଡ଼ା ହେଲା ଭଳିଆ ସେମିତିଆ ସେମାନଙ୍କର ସେମିତିକା ପିନ୍ଧିଥିଲେ ତାପରେ ପଞ୍ଜାବରୁ ଆସିଥିଲେ ସେମାନେ ବି ତାଙ୍କର ଡ୍ରେସ୍ କଲଚର୍ର ଯାହା ତାଙ୍କର ପରମ୍ପରା
ଆଜ୍ଞା ମାନେ ସାଂସ୍କୃତିକ ପରମ୍ପରା ତାଙ୍କର ଯେମିତି ଏବେ ଦେଖନ୍ତୁ ଆପଣ ଯଦି କନ୍ଧମାଳ ଯିବେ ତ କନ୍ଧମାଳରେ ମାନେ ଦେଖିପାରିବେ ଯେମିତି କିି ଆମର ରହିଲା ମାନେ ତାଙ୍କର ବେଶଭୂଷାକ ଯ ଯେଉଁ ଭଳି ଭାବରେ ଆଉ ସେମାନେ କଣ କରୁଥିବେ ନା ଏମିତି ମାନେ ତାଙ୍କର ଯେମିତି ଖୋସା ବନେଇଥିବେ ସେଟା ଖୋସା ବୋଲି କୁହନ୍ତି ଆଉ ସେମାନେ ହାତରେ ଗୋଡ଼ରେ ସବୁ କତରିଆ ବନ୍ଦିରିଆ ଏସବୁ ମାନେ ବ୍ୟବହାର କରନ୍ତି ସବୁ ତାଙ୍କର ଆଜ୍ଞା ଅଳଙ୍କାର ଭାବରେ
ହଁ ସେଇଟା ଆମର ଆଦିମ ମଣିଷ ବି ସେଇ ସେମତି ସେମାନେ ବି ସେମିତି ମାନେ ପିନ୍ଧୁଥିଲେ ନା ସେଗୁଡା ସେମାନେ ବି ବ୍ୟବହାର କରୁଥିଲେ ହଁ ଯେମତିକି ପିତ୍ତଳର କଂସା ଥାଳି ଆମେ ଆଉ ସେଇଟା ଆଗ କାଳର ସେଇଟା ମାନେ ପୁରୁଖ ଲୋକମାନଙ୍କର ସେଇଟା ଥିଲା ସେମାନେ ସେଇ ଜିନିଷ ସେଗୁଡ଼ା ୟୁଜ୍ ମାନେ ବ୍ୟବହାର କରୁଥିଲେ ସେଇଥିରେ ଖାଉଥିଲେ ସେଇଥିରେ ଖାଇଲେ ସେମାନଙ୍କର ଶରୀର ସୁସ୍ଥ ରୁହେ ବୋଲି କହନ୍ତି ହଁ
ଦେଖନ୍ତୁ ଯେମିତି କିି ରହିଲା ମାନେ କନ୍ଧମାଳରେ ଆମର ମାନେ, ସେମାନଙ୍କର ଭାଷା ଦେଖିବେ ଆପଣ ମାନେ କୁଏ, ସେମାନେ କଥାବାର୍ତ୍ତା ହୁଅନ୍ତି। ଆଉ ତାଙ୍କ ତାଙ୍କର ମାନେ ମୁଖ୍ୟ ଆଧାର ହଉଛି, ଦେଖନ୍ତୁ ଯେମିତି ବନ୍ୟ ମାନେ ଯେମିତି ଆମର ସବୁ ରହିଲା, ମାନେ ଜଙ୍ଗଲ ଜାତ ଦ୍ରବ୍ୟ, ସେମାନେ ସେଇ କୁ ପୁଣି ହିଁ ମାନେ ମୁଖ୍ୟ ଆହାର ରୂପେ, ମାନେ ତାଙ୍କର ଗୋଟେ ମାଧ୍ୟମ ସେଇଟା ଦେଖନ୍ତୁ। ମାନେ, ସେମାନେ ସବୁ ଜଙ୍ଗଲରେ ସବୁ ଯେଉଁ ସବୁ ଜିନିଷ ମିଳେ ଏମିତି ଆୟୁ ଏବେ ତ ଆଉ, ସେ ଜଙ୍ଗଲ ଜାତ ଦ୍ରବ୍ୟ ବି ଆଉ ମିଳୁନି ଆଉ ଆପଣ, ସେ, ସେ ସବୁ ଶାଳୁଆ ପତ୍ରରେ ସେମାନେ ସବୁ ଯେମିତି ଖଲି କିମ୍ ଯୋଉ ଖାଇବା ପାଇଁ ବ୍ୟବହାର କରନ୍ତି ସେମାନେ, ଆଉ ତାପରେ ଦେଖନ୍ତୁ କାଠି ରୂପରେ ବି ବ୍ୟବହାର କରନ୍ତି, ମାନେ ସେମାନେ ସବୁ
ଠୁଙ୍ଗା ସବୁ ବିକ୍ରି କରନ୍ତି, ଠୁଙ୍ଗା ବିକ୍ରି କରନ୍ତି। କେତେଟା କାଗଜରେ ବି ବିକ୍ରି କରୁଛନ୍ତି ଠୁଙ୍ଗା, ଆଉ କେତେ ଦନା ବି ବିକ୍ରି କରୁଚନ୍ତି ଯୋଉଟା ଆମେ, ଏ ଯୋଉ ଅ ଦୋକାନ ମାନଙ୍କରେ ଜଳଖିଆ ଦୋକା ଦୋକାନ ମାନଙ୍କରେ ବି ବ୍ୟବହାର ଦେଖିଥିବା ସେ ଯେଉଁ କାଠିରେ ସେମାନେ ଗୁନ୍ଥିଥିବେ ସେଗୁଡ଼ା ସବୁ, ଏମିତି ସବୁ ଆଉ
ଆଜ୍ଞା, ସେମାନଙ୍କର ମାନେ ଦେଖିବା ଖାଇବା, ପିନ୍ଧିବା ମାନେ, ଆ ଦେଖିବେ ତ ଆପଣଙ୍କୁ ବହୁତ ଭଲ ଲାଗିଥିବ ତାଙ୍କର ମାନେ, ଯେମି ରହିଲା, ଆଉ ଆପଣ ଯଦି କହିବେ କନ୍ଧମାଳ କଥା, ତ ଯେମିତି ଆ କନ୍ଧମାଳରେ ଏମିତି ବହୁ ବହୁତ କିଛି ଜିନିଷ ପ୍ରସିଦ୍ଧ ରହିଛି ଯେମିତି ଦେଖନ୍ତୁ, ଆମର ରହିଲା କନ୍ଧମାଳ ହଳଦୀ। ଆଜ୍ଞା, ଆଜ୍ଞା, ଆଜ୍ଞା ସେଇ ସବୁକୁ ମାନେ ପ୍ରାଧାନ୍ୟ ଭାବରେ ସେ ସବୁ ଚାଷ କରାଯାଏ। ଆଉ ସେ ସବୁ କଣ ହଉଚି ନା, ମାନେ ସେ ସବୁକୁ ସେମାନେ ବ୍ୟବହାର କରିକି ବା ବିକ୍ରି କରିକି, ତାଙ୍କର ଯେମିତି ଭରଣ ପୋଷଣ କରନ୍ତି,
କୁହନ୍ତି ହଁ। ଯେମିତି ଆମର ଏଇଠି ଦାରଙ୍ଗ ହଁ ମାଧ୍ୟମ। ସେଟା ଗୋଟେ ମାଧ୍ୟମ ହଁ ସେମାନେ ସେଇ ଯେଉ, ଆମେ ଦେଖିଛେ ଯେଉ, ଦାରିଙ୍ଗବାଡ଼ିରେ ମଧ୍ୟ ସେଇଠି ବି ସେ ଯୋଉ ମାନେ କଣ, ତାଙ୍କର ସେଟା କଣ ଓଡ଼ିଶା ଓଡ଼ିଶା ର କାଶ୍ମୀର ଭଳିଆ ସେଇଟା କୁହାଯାଉଛି। ମାନେ ଲୋକ, ବାହାର ଲୋକ କୁ ବି ଆସିକି ସେଇଠି, ମାନେ ଏ ଦର୍ଶକ ଆସିକି ଦେଖୁଛନ୍ତି। ମାନେ, ମାନେ, ମାନେ ଓଡ଼ିଶାରେ ବି ଅଛି। ସେଠି ବି ଆମେ ଜାଣିବାରେ ବରଫ ପଡ଼େ, ଆମେ ଶୁଣିଛୁ କେବେ ତ ଦେଖିନୁ, ହେଲେ ସେ ଜାଗାରେ ବରଫ, ମାନେ ସେଠି ବି ଲୋକପ୍ରିୟ ଏତେ ଯେ, ସେ ଜାଗାକୁ ବାହାରର ଲୋକମାନେ ଆସିକି ସେଇଠି ମାନେ ରହୁଚନ୍ତି, ସେଠିକାର ସବୁ ଜଳବାୟୁ ସେଠିକାର ପାଣିପାଗରେ ନିଜକୁ ମାନେ ଇୟ କରିକି ସେମାନେ ଖୁସି ଅନୁଭବ କହୁଚନ୍ତି, ସେଇଟା ଗୋଟେ ଲୋକପ୍ରିୟ ଜାଗା ହେଇଯାଇଛି, ଟା
ଆପଣ ଯେମିତି କହିଲେ କି, ଏ ମାନେ ଆମର ଓଡ଼ିଶାର କାଶ୍ମୀର ବୋଲି ବି ମଧ୍ୟ କୁହାଯାଏ। ଯେମିତି ଆମର ଦାରିଙ୍ଗବାଡିକୁ, ଆଜ୍ଞା। ହେଲେ ସେଇଠି, ମାନେ ପର୍ଯ୍ୟଟକ ମାନେ ଆସନ୍ତି ସବୁ ସେଇଠି ତ ଏମିତି କି କିଛି ମାନେ ଦୃଶ୍ୟ ଖାଲି ଆସନ୍ତି ଏଥିପାଇଁ ସେଠି ଖାଲି ମାନେ, ଶୀତ ଦିନରେ ଯେମିତି ଟିକେ ବରଫପାତ ହୁଏ। ଆ ଯେମିତି କି, ତୁଷାରପାତ ହୁଏ। ତ ସେଇ ଦୃଶ୍ୟକୁ ମାନେ ଖାଲି ପ୍ରକୃତିର ଦୃ--ଦୃଶ୍ୟକୁ ସିଏ ଉପଭୋଗ କରିବା ପାଇଁ ସବୁ ବାହାରୁ ପର୍ଯ୍ୟଟକ ମାନେ ସବୁ ଆସନ୍ତି।
ଇଠି ହଁ ନାଇଁ ସେଇଠି ବି ଏ ଦାରିଙ୍ଗିବାଡ଼ି ରେ ବି ପାଇନ ଗଛ ବି ଅଛି ଯୋଉଟା କି ଆ ନ ମାନେ ଯେମଣ ଉତ୍ତର ଭାରତରେ ଆମେ ଦେଖିବା ଆମେ ଉତ୍ତର ଭାରତରେ ସବୁଆଡ଼େ ଖାଲି ସେ ପାଇନ ଗଛ। ସବୁଆଡ଼େ ଦେଖିବୁ କିନ୍ତୁ ଦାରିଙ୍ଗିବାଡ଼ି ରେ ବି ପାଇନ ଗଛ ଦେଖିବାକୁ ମିଳେ ବୋଲି ମୁଁ ଶୁଣିଛି। କେବେ ତ ଯାଇନି ହୁଁ।
ଯେ ଆମର ରହିଲା କଫି ତ ଆ ଆମର ମାନେ ସେଇଠି କଣ ହଉଛି ନା କଫି ବଗିଚା ବି ରହିଛି। କଫି ଚାଷ ବି କରାଯାଏ ଆମର ଦାରିଙ୍ଗିବାଡ଼ି ରେ ଆଉ ସେଇଠି ଏମି ତି ମାନେ ବହୁତ ମାନେ ଛୋଟ ଛୋଟ ସବୁ ଯେମିତି ଜଳପ୍ରପାତ ବି ରହିଛି।
ସେଇଠି ରହିଛି ହଁ ଜଳପ୍ରପାତ ରହିଛି ଲୋକମାନେ ସେଇଟା ଆସିକି ଦେଖୁଛନ୍ତି ଆଉ।
ଆଜ୍ଞା ଆଜ୍ଞା।
ହଁ ହୁଁ ତମେ ଯାଇଥିଲ ନା କଣ ସେଠିକି?
ନାଇଁ ମୁଁ ତ ଯାଇନଥିଲି ମୁଁ ଖାଲି ଆମର ଯୋଉ କୋର କଳିଙ୍ଗିଆର ଗୋଟେ ଅଛି ଆମର ବଟନିକାଲ୍ ପାର୍କ ବୋଲି
ହଁ ସେଇଟା କୃଷି ଉଦ୍ୟାନ ଜାଗା ଅଛି ସେଇଠି କୃଷି ଉଦ୍ୟାନ ଅଛି ତାପରେ ଏ ଯୋଉ ଆ ଯୋଉ ଉଁ କଳିଙ୍ଗା ଇଏରେ କଳିଙ୍ଗା ଘାଟି ଯୋଉ ଅଛି ସେଇଟା ସବୁଠୁ ମାନେ ବେଶୀ ବଡ ଘାଟି କହୁଛନ୍ତି ଓଡି ଶାରେ ସେ ଯୋଉ ଘାଟିଟା ସେଇ ଘାଟିରେ ବି ଉଁ ଭଲ ସେଇଠି ମାନେ ପାଇନ୍ ଗଛ ଅଛି। ତାପରେ ଆମର ୟୁକାଲିପଟାସ୍ ଗଛ ଅଛି ଯୋଉଟା କି ଆମେ ପ୍ରାୟତଃ ଅଧି କାଂଶ ସମୟ ଦେଖିବାକୁ ପାଉନି ଏଇଟା ସବୁ ଜଙ୍ଗଲି ଗଛ ନା ସେଟା ସବୁ ଉତ୍ତର ଭାରତ ଜାଗାରେ ଏଗୁଡ଼ାରେ ଦେଖିବାକୁ ମିଳେ। ଏଇ ଜାଗାରେ ମିଳୁଛି ଆଉ କିନ୍ତୁ ସେଇଠି ବି ଏ ଯୋଉ ଆମେ ଦାରିଙ୍ଗିବାଡ଼ି ଯୋଉ କହୁଛୁ ସେଇଠି ଗୋଟେ ଗୋଟେ ଉଚ୍ଚ ପାହାଡ଼ ଗୋଟେ ଅଛି ସେଇଠି ପାହାଡ଼ରେ ସମସ୍ତେ ଯାଉଛନ୍ତି ସେଇଠି ସେଇଠି ବି କେତେଟା ପ୍ରାକୃତିକ ଜିନିଷ ମାନେ କନ୍ଧମାଳର ଯାହା ଯାହା ସବୁ ସେଇଟା ସବୁ ପଥରରେ ସବୁ ଆକୃତି ହେଇଛି ସେଟା ପଥର ଖୋଳିକି କରିଛନ୍ତି ହଁ।
ଆଁ ଆଉ ତାପରେ ଦେଖନ୍ତୁ ଯେମିତି କିି ତୁମେ ମାନେ କନ୍ଧମାଳର କଥା କହିଲେ କି ଯେମିତି ଆପଣ ଦାରିଙ୍ଗିବାଡ଼ି କଥା କହିଲେ ଦାରିଙ୍ଗିବାଡ଼ି ରେ କଣ ହଉଛି ନା ମାନେ ବହୁତ ପୁରାତନ ଜଙ୍ଗଲ ସବୁ ରହିଛି। ଆଉ ସେଇଠି ମାନେ ବିଭିନ୍ନ ପ୍ରକାରର ଯେମିତି ପୁରୁଣା ଔଷଧୀୟ ବୃକ୍ଷ ସବୁ ବି ସେ ସେଇ ଜା ମାନେ ସ୍ଥାନରେ ମିଳିଥାଏ।
ହଁ ସେଇଠି ମିଳିଥାଏ ସେଇଠି ଆଁ କେ ତେବେଳେ ସୁବିଧା କଲେ ଯିବା ବୁଲିକି ଆସିବା ଦେଖିବା କେମ
ଆଜ୍ଞା ଆଜ୍ଞା ନିହାତି ନିହାତି ମାନେ ଦେଖନ ନ୍ତୁ ଯେମିତି ଆମ କନ୍ଧମାଳ ପୁରା ମାନେ ସୁନ୍ଦର ପ୍ରକୃତିର ସୌନ୍ଦର୍ଯ୍ୟରେ ପୁରା ଭରପୁର ହେଇକି ରହିଛି। ଆଜ୍ଞା।
ସେମିତି ସବୁ ଜାଗାର ଗୋଟେ ଗୋଟେ କିଛି କିଛି କଳା ରହିଛି। ସବୁ ଜାଗାର ଉଁ ହୁଁ ହୁଁ ହୁଁ। କଟକ ଯେମିତି ଆମେ ଭାଇଚାରାର ଅଁ ସହର କହୁଛୁ ସେମିତି ଆଉ ହୁଁ ହୁଁ।
ଆଜ୍ଞା ଆଜ୍ଞା। ସେମିତି ମାନେ ଓଡିଶାରେ ବି ବହୁତ ପ୍ରକାରର ଯେମିତି ଆଜ୍ଞା।
ହୁଁ ଠିକ୍ ଅଛି ତେବେ କେବେ ଆମ ଘରକୁ ବୁଲି ଆସିବ ହେଁ ହେଁ ହେଁ।
ଆଜ୍ଞା ଆଜ୍ଞା ନିହା
ନିହାତି ହଉ ହଉ ଠିକ୍ ଅଛି। ହେଁ ହେଁ ହେଁ ଠିକ୍ ଅଛି। ହଉ ହଉ ହଉ ରଖନ୍ତୁ ହଁ।